ହ୍ୟାଲୋ ହଁ। ଏଇ ବସିଥିଲି ତୁ କଣ କରୁଛୁ?
ମୁଁ ବି ସେଇ ବସିଥିଲି ଆଉ।
ଓ ହଁ। ଆଉ।
ଆଉ ଦେହପା ଭଲ ଅଛି?
ହଁ ଭଲ ଅଛି ତୋର?
ହଁ ମୋର ବି ଭଲ ଅଛି ସେନ୍ତି ଆଉ। ଏଇନା ତ ଖାଲି ଗରମ ହଉଛି ଆଉ।
ହଁ ପା ଗରମ ଜୋରେ ହଉଛି।
ପ୍ରବଳ ଯୋର ଗରମ ହଉଛି ଆଉ।
ହୁଁ
ଆଉ ମୁଁ ପଚାରୁଥିଲି ଯେ ହେପଟେ ଗଣେଶ ପୂଜା କେମିତି ହୁଏ?
ଗଣେଶ ପୂଜା ସେମତି ତ ଆମେ ଏ ସ୍କୁଲରେ ଯୋଉ ଆଗରୁ ସ୍କୁଲରେ ତ ଭଲସେ କରୁ ଏବେ କଲେଜ ପାଠ ପଢି ଲୁନି ଏବେ ଅଫିସ ହେଲାଣି କଲେଜରେ ଆମେ ଫାଷ୍ଟ ସବୁ ପଇସା ପଇସା ଆଦାୟ କରୁ। ସମସ୍ତଙ୍କର ଅଲଗା ଅଲଗା ଆଗରୁ ସ୍କୁଲରେ କଣ ଥାଏ ମାନେ ପୁରା ସ୍କୁଲ ଛୁଆ ଟାଙ୍କର ଗୋଟେ ମ ମାନେ ମୂର୍ତ୍ତି ଆସେ ହେଲା। ଏଥିରେ ଆମର ଯେତିକି ଯେତି ସବୁ ଅଛନ୍ତି ମାନେ କୋଉମାନେ ସାଇନ୍ସ ଛୁଆ କୋଉମାନେ ଆର୍ଟସ ଛୁଆ। କଉମାନେ ଏ ଇଂଲିଶ ଛୁଆ ତାଙ୍କ ମାନେ ଡିପାର୍ଟମେଟ ର ଗୋଟେ ଗୋଟେ ମୂର୍ତ୍ତି ଆଣିକି ପୂଜା କରାଯାଏ ହେଲା। ଆମେ ଆଗରୁ ଆସି ସଜାସଜି କରିଥାଉ ଆମେ ପୂଜା କରୁ ଭୋଗ ଖାଇକିନା ଆସୁ ଘରକୁ ଆଉ। ତମ ସେପଟେ କେମିତି ହୁଏ?
ଆମର ତ ସେମିତି ଏପଟେ ସ୍କୁଲ କଲେଜ ମାନଙ୍କରେ ବି ହୁଏ ସ୍କୁଲ ରେ ତ ଆମେ ଆଗରୁ ଯେତବେ ଥିଲୁ ସେତେବେଳେ ଆମେ ସବୁ ମାନେ ଏମତି ଯଉ ପୂରା ପ୍ରଥମରୁୁ ଦଶମ ଯାଏ ଯୋଉ ପଢୁଥିଲୁ ସେତିକି ଭିତରେ ଆମେ ଏମତି ଚାନ୍ଦା କଣ ଆଦାୟ କରିକି ମାନେ ମୂର୍ତ୍ତି ଆଣିକି ମାନେ ବଡ ମୂର୍ତ୍ତି ତ ଆଣି ହୁଏନି ଛୋଟ ଛୋଟ ମୂର୍ତ୍ତି ଆଣିକି ଏମିତି ଯୋଉ ପୂଜା କରୁ। ସବୁ ଆମ୍ବ ଡାଳ ଆଉ ଯେଉ ପେପରରେ ଯେଉଁ ପତକା ସେଇଟା ଆଣିକି ସବୁ ଲଗେଇକି ସଜା ସଜି କରିକି ମାନେ କରୁ ତାପରେ ଯୋଉ ଏପଟେ କଲେଜରେ ତ ଆଗ ଏବେ ଯୋଉ ପଢୁଥିଲୁ କଲେଜରେ ସେଟା ଏପଟେ ଯୋଉ ଏଥର ସେମିତି ମାନେ ଆମ ଫାଷ୍ଟ ଇୟର ସେକେଣ୍ଡ ଇଅର ସବୁ ଏମିତି ମିସିକି ମାନେ ସେକେଣ୍ଡ ଇୟର ଯେଉଁ ପ୍ଲସ୍ ଟୁର ଯେମି ଫାଷ୍ଟ ଇୟର ସେକଣ୍ଡ ୟର ମି ସେଇ ମିଶାକି କରୁଛନ୍ତି ସେମତି ପ୍ଲସଥ୍ରୀ ର ବି ସେମତି ମିସେଇ ମିଶାକି ସମସ୍ କରୁଛନ୍ତି ଆଉ କିନ୍ତୁ ଅଲଗା ଅଲଗା କରୁଛନ୍ତି ଆଉ।
ହଁ।
ପ୍ଲସ ଟୁ ଅଲଗା ପ୍ଲସ ଥ୍ରୀ ଅଲଗା ଏନ୍ତି ସବୁ ଅଲଗା ଅଲଗା କରୁଛନ୍ତି ଆଉ ସବୁ ଚାନ୍ଦା ଆଦା କରିକି ଇଏ କରିକି।
ଆଚ୍ଛା। ଆମର ବି ସେମତି ହୁଏ ଆମର ବି ଏଠି ମାନେ ବାହାର ମାନଙ୍କରେ ଏମତି ମୂର୍ତ୍ତି କରିକି ଗଣେଶ ପୂଜା କରାଯାଏ। ଭୋଗ ଭୋଗ ପ୍ରସାଦ ଦିଆଯାଏ। ତାପରେ ଭସାଣ ବି ଭଲସେ ହୁଏ ଡିଜେ ଫିଜେ ଲଗେଇକିନା।
ହଁ ଆମର ବି ଏପଟେ ସେନ୍ତି ଗୋଟେ ଜାଗାରେ ମାନେ ସେଇ ଯୋଉ ଆମ ଗ ମାନେ ଛଅ ସାତ କିଲୋମିଟର ଦୂରରେ ଗୋଟେ ଏମତି ଜାଗାଟା ଅଛି ସେଇଠିକିନା ସବୁମାନେ ପୁରା ବଡ଼ଟେ କରନ୍ତି। ଅଁ ମାନେ ସବୁ ଗାଁ ମାନେ ପୁରା ସାହି ସାହି ଯେନ୍ତି ମାନେ ମେଢ କରିକି ବଡ ବଡ ମୂର୍ତ୍ତି ମାନେ କରିକି ଏଥିରେ ବି ସେମତି କଣ୍ଟେଷ୍ଟ ଲଗାନ୍ତି ମାନେ କିଏ କୋଉ ବଡ ମୂର୍ ର୍ତ୍ତି କରିପାରିବ କଣ କରିପାରିବ। ଏନ୍ତି ସବୁ କରିକି ମାନେ କିଏ ଅଧିକ ଭଲରେ ସଜେଇ ପାରିବ ଇଏ କରିବ। ଏନ୍ତି ସବୁ କରନ୍ତି ଆଉ ଏପଟେ ପୁଣି ଗଣେଶ ପୂଜାକୁ କରନ୍ତି ମାନେ ସବୁ ମାନେ ମୂର୍ତ୍ତି ତ କରନ୍ତି ଗଣେଶ ମୂର୍ତ୍ତି ତା ସାଙ୍ଗରେ ଗୋଟେ କରନ୍ତି ମାନେ କଣ କହିଲ ଯୋଉ ଚାରିଧାମ ଭିତରୁ ଯୋଉ ଧାମ ନୁହେଁ, ସେନ୍ତି ସବୁ କର ଏନ୍ତି ଆଉ। ଏଥର ଦି ତିନିଟା ଧାମ କଲେଣି ମାନେ ପୁରୀ ଧାମ କରିଥିଲେ। ଏଇ ଗଲା ବ ମାନେ ଏଇ ଦି ବର୍ଷ ତଳେ ପୁରୀ ଧାମ କରିଥିଲେ। ଏଇ ବର୍ଷ ଆର ବର୍ଷ କର୍ ଥିଲେ ଯୋଉ ଅଯୋଧ୍ୟା କରିଥିଲେ। ଆଉ ଗୋଟେ ବଦ୍ରିନାଥ କରିଥିଲେ। ଆଉ ଏବେ ଏଇ ବର୍ଷ ଯୋଉ ଆ ଆସୁଚି ସେ କଣ କରିବେ ବୋଧେ କହୁଛନ୍ତି ହଁ ଏନ୍ତି ବୃନ୍ଦାବନ ନା କଣ ଏନ୍ତି ଗୋଟେ କରିବେ ବୋଲି କହୁଥିଲେ।
ଆଚ୍ଛା।
ଏନ୍ତି ସବୁ କରୁଛନ୍ତିି ଆମ ଆଡେ ସେମତି ଗଣେଶ ପୂଜାରେ।
ଅଁ ହଁ। ତମେ ଯାଅ ବୁଲି ବାକୁ ସବୁ?
ହଁ ଆମେ ବୁଲିବାକୁ ଯାଉ। ପୁଣି ଯୋଉ ଅଯୋଧ୍ୟା ପୁରୀଧାମ ଏମିତି ସବୁ କରନ୍ତି ସେରା ବି ବହୁତ ଭଲ ଲାଗେ।
ହଁ। ନା ଆମର ଏପଟେ ସେନ୍
ହ ମାନେ ସେଇଟା ପୁରା ଗାଁ ମାନେ ସେଇ ଯୋଉ ଗାଁ ଟା ଆଙ୍କ ପୁରା ମିଶିକି ସମସ୍ତେ କରିଥାନ୍ତି ଆଉ। ମାନେ ସମସ୍ତେ ଇଏ କରିକି ଆଉ।
ଅ ହଁ। ହଁ ଆମର ବି ସେପଟେ ସେମିତି ହୁଏନି, ଆମର ଭଲ ହିଁ ପୂଜା ମେଢ ଫେଢ଼ ହୁଏ ସବୁ ଇଏରେ। ସବୁ କଲୋନୀର ହୁଏ। ଭୋଗ ଭୋଗ ଦିଆଯାଏ ପ୍ରସାଦ ଫ୍ରସାଦ। ତାପରେ ଭସାଣି ଭଲସେ ହୁଏ ଆଉ। ଆଉ ଦୋକାନ ବଜାର ହେରିକା ପଡେ ଆଉ।
ହଁ ଏପଟେ ବି ସେନ୍ତି ମୀନା ବଜାର ଦୋକାନ ସବୁ ପଡେ ଆଉ। ଦୋଳି ଫୋଳି ଏଇରା ସବୁ ପଡେ ଆଉ।
ଓହୋ। ଆଉ କେନ୍ତି ତମର ହୁଏ ଗଣେଶ ପୂଜା?
ଆମର ତ ଏପଟେ ସେନ୍ତି ମାନେ ଆମ ଗାଁରେ ବି ଏନ୍ତି ଅଛନ୍ତି, ଆମ ଗାଁ ରେ ବି ସବୁ କରନ୍ତି ଗଣେଶ ପୂଜା ଗୋ ଗୋଟେ ଗୋଟେ ଜାଗାରେ, ଏମିତି ଗୋଟେ କୋଠ ଘର ଭଳିଆ ଅଛି ସେଇ ଗୋଟେ ସେଇ ଘରେ ଏନ୍ତି କରନ୍ତି। ମାନେ ପୁରା ସେଇ ଯୋଉଁ କରନ୍ତି ସେ ସବୁ ମାଟି ଫାଟି ଆଣିକି ମୂର୍ ମୂର୍ତ୍ତି ତିଆରି କରିକି ସବୁ କରନ୍ତି। ତାପରେ ଗାଁ ଗାଁ ବୁଲିକି ସବୁ ଏନ୍ତି ଚାନ୍ଦା ଆଦାୟ କରିକି ମାନେ କିଏ ଯାହାକୁ ମାଗନ୍ତି ଯିଏ ଖୁସି ରେ ଯାହା ହେଲେ କଣ ଟିକେ ଦବ କିି ଇଏ କରିବ। ଗାଁ ଟାଁ ଏମତି ମାଗିକି ତାଙ୍କର ସବୁ ଚାନ୍ଦା ଫାନ୍ଦା ଆଣିକି ଇଏ କରନ୍ତି। ତାପରେ ଯୋଉ ଉଁ ମାନେ ଚାନ୍ଦା ମାଗି ସାରିଲା ପରେ ଯୋଉ ପୂଜା କରନ୍ତି। ସେଇଠି ତାପରେ ଭୋଜି ଭାତ କରନ୍ତି ସବୁ ମାନେ ଗାଁ ଲୋକଙ୍କ ପାଇଁ। ଭୋଜି ଭାତ କରିସାରିଲା ପରେ ଯୋଉ ଯଉ ସମସ୍ତେ ମାନେ ଡାକନ୍ତି ସମସ୍ତେ ଯାଆନ୍ତି ଦେଖ ଖିକି ଆସନ୍ତି ମୂର୍ତ୍ତି ତାପରେ ଖା ପିଇ କରିକି ଆସନ୍ତି। ଆଉ ଭସାଣି ଦିନ ତ ପୁରା ଯୋଉ ଆଣନ୍ତି ଡିଜେ ଆଣନ୍ତି। ଡିଜେ ଆଣିକି ସବୁ ମୂର୍ତ୍ତିଙ୍କୁ ରଖିକି ସେ ସବୁ ଇଏ କରନ୍ତି ଆଉ। ମାନେ ଭସାଣି କରିକି ପୁରା ଗାଁଟାଁ ଆଙ୍ଗ ନାଚି ନୁଚାକି ଯାଆନ୍ତି ଆଉ।
ହଁ ହଁ ଭଲ
ହଁ ଭଲ କରନ୍ତି ଏପଟେ ଆଉ।
ଆମର ବି ସେମିତି କରା ଯାଏ ଆଉ ସେଇ ପଷା ଯେମିତି ଏମ ଅରୁୱାନ ଡାଲମା ଖଟା ଏଇଟା ସବୁ କରି ଦିଅନ୍ତି ମସ୍ତ ଲାଗେ। ଆଉ ଆମର ଏପଟେ ବି ଭଜନ ସନ୍ଧ୍ୟା ହେଇକା ହୁଏ। ସେ ସେପଟେ ମେଲୋଡି ଭଜନ ସଧ୍ୟା ସେପଟ ସେପଟ ହୁଏ ଏମିତି ସେମିତି।
ହଁ ସେମିତି ଭଜନ ମାନେ କୀର୍ତ୍ତନ ତ ଚାଲିଥାଏ ମାନେ ଦିନ ସାରା ମାନେ ଆମ ଗାଁରେ ବି ଅଛନ୍ତି କୀର୍ତ୍ତନିଆ ସେମାନେ କୀର୍ତ୍ତନ କରିଥାନ୍ତି। ଯଦି ଚାହାଁନ୍ତି ବାହାରୁ ବି କୀର୍ତ୍ତନୀୟା ଙ୍କୁ ଡାକନ୍ତି। ବାହାରୁ କିର୍ତନୀୟା ଡାକନ୍ତି ରାତିରେ ଏମିତି ସବୁବେଳେ ମନେ ଯଦି କୋଉଠୁ କଣ ଡା କିଥିବେ ଏମିତି ଗୀତ ଗାଇବା ପାଇଁ କି କଣ ନାଚ, ଗୀତ କରିବା ପାଇଁ ସବୁ ଆସିକି ଏମିତି ନାଚ, ଗୀତ କରନ୍ତି। ଏମିତି ସବୁ କରିକି କରନ୍ତି ଆଉ।
ହଁ ହଁ ସ୍କୁଲ ଟାଇମ ରେ ଭଲ ପୁରା ପତକା ଟାଙ୍ଗିକିନା ଆମ୍ବ ପତ୍ର ଟାଙ୍ଗିିଗିନା ପୁରା ଭଲ ସେ କରାଯାଏ ନା?
ହଁ ସ୍କୁଲ ଟାଇମରେ ତ ଆମେ ପୁର ବହୁତ ମଜା କରୁ। ଆମକୁ ତ ଖାଲି ଯେଉଁ ଆମେ ଯିବୁ ଖାଲି ଆମ୍ବ ଡାଳ ଆଣିବୁ ତାକୁ ପୁଣି ଯୋଉ ସୁତୁଲି ବାନ୍ଧିବୁ ସେଠି ସବୁ ମାନ ସ୍କୁଲରେ ଯୋଉଠି ସଜା ହବ ଯୋଉ ରୁମ ଟାରେ ହଁ ଅଠା ତିଆରି କରିବୁ ସେଠି। ରେ ସେଇ ତାରରେ ଲଗେଇକି ପୁଣି ପତକା ଲଗେଇକି ସବୁ ଏମିତି ଆମ୍ବ ଡାଳ ଗେଞ୍ଜିକି ତାପରେ ସ୍କୁଲ ଯଉଠି ଠାକୁର ରହିବେ ସେ ସେଟା ସେ ଜାଗା ଟାକୁ ସଜାସଜି କରିକି ମୂର୍ଜ, ଝୋ - ଟି ପକେଇକି ସେମିତି ସବୁ କରୁ ଆଉ ଚିତ୍ର ଫିତ୍ର ପକେଇକି ଆଉ।
ହଁ ହଁ
ହଁ ସ୍କୁଲ ଟ କ ତାପରେ କଲେଜ ଟ କମିିବାଉ ହଁ କଲେଜ ଟାଇମରେ ଟିକେ କମି ଯାଉଛି ଇଏ ହଉଛି। ନହେଲେ ଯୋଉ ଆମେ ଏଥିରେ ଯୋଉ ସ୍କୁଲ ଟାଇମ ରେ ସେମତି ସବୁ ଯେତିକି ସବୁ ଛୁଆ ମାନେ ସବୁ ଭୋକ ଫୋଗ ଆନ୍ ଥିବେ ସେଠି ମାନେ ଆସନ୍ତି ବି ମାନେ ସ୍କୁଲ ଛୁଆ ତ ଆସନ୍ତି ଆସନ୍ତି ତା ସାଙ୍ଗରେ ସବୁ ବାହାର ଲୋକ ବି ଆସିକି ସବୁ ସେଠି ପୂଜା ଫୂଜା କରନ୍ତି, ସବୁ ଦର୍ଶନ କରିକି ଯାଆନ୍ତି। ସେମାନେ ବି ଭୋଗ ଫୋଗ ଆଣିକି ଦିଅନ୍ତି। ହ
ତାପରେ ପ୍ରସାଦ ଦିଆଯାଏ ଡାଲମା ଅରୁଆ ନା ଖଟା ଏସବୁ ପ୍ରସାଦ ଦିଆଯାଏ।
ହଁ ପ୍ରସାଦ ସେରା ବି କରାଯାଏ। ଆମର ଆମ ସ୍କୁଲରେ କିନ୍ତୁ କରାଯାଏ ଏମିତି ସେଉ ଆଣା ହେଇଥିବ ରା ସିଲଡ଼ୁ ଆଉ ଯଉ ବୁନ୍ଦି। କଦଳୀ ଅଙ୍ଗୁରୁ ସବୁ ଏମିତି ଯୋଉ ସେ ଫେଉ ସବୁ କାଟି କୁୁଟାକି ଆମେ ଗୋଟେ ଭୋଜ ମାନେ ଭୋଗରେ ଇଏ। କରୁ ଆଉ।
ତାର ଆମେ ନେଇକିନା ପ୍ୟାକିଂ କରିକିନା ବହି ଖାତା ପେନ୍ ସବୁ ରଖିବୁ ଠାକୁରଙ୍କ ପାଖେରେ।
ପାଠ ମିଳିବ ବୋଲି ଆମେ ସବୁ ଏମିତି ବହି ଖାତା ମାନେ ଇଏ କରିକି ରଖୁ।
ହଁ।
ଆମେ ସବୁ ଏମିତି ଗୁରୁଜନ ମାନଙ୍କୁ ସବୁ ଭୋଗ ଭୋଗ ଇଏ କରେ ତାଙ୍କ ମାନେ ଗୁରୁଜନ ମାନେ ଯେ ତିକି ସବୁ ଆସିଥିବେ ଗୁରୁଜନ କି ସବୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଥିବେ ତାଙ୍କ ପାଇଁ ଆମେ ଯୋଉ ଦହି ସର୍ବତ କରିକି ଏମିତି ଦଉ। ଯୋଉମାନେ ଆସନ୍ତି ତାଉଁ ସେମାନଙ୍କୁ ଦଉ ଇଏ କରିକି ସବୁ ଏମିତି ଦଉ ଆଉ।
ସେଇଆ।
ବହୁତ ମଜା ହୁଏ ସ୍କୁଲ ଟାଇମ ରେ କିନ୍ତୁ ଏଇ କଲେଜ ଟାଇମ ରେ ଟିକେ ମାନେ କମି ଗଲାଣି ଆଉ। ସମସ୍ତେ କଲେଜ ଆସ ଛନ୍ତି ଏଥର ଆଉ କଲେଜରେ ବି ସେମିତି ଭଲ କି ପୂଜା ହଉନି ଖାଲି ଯା ଏମିତି ସଜ ସଜ୍ଜାସଜ୍ଜୀ ବି ବେଶ ହଉନି ଖାଲି ମୂର୍ତ୍ତ ତି ଆଣିକି ଯାହା କରିଦଉଛନ୍ତି।
ହଁ ଏବେ ଖାଲି ସବୁ ଫୋନ୍ ହେଇଗଲାଣି ସବୁ ଫୋନ୍ ରେ ମାତିିଲେ ଆଗରୁ ଫୋନ୍ ନ ଥିଲା ବୋଲି ସେଥିରେ ସବୁ ଧାନ ଦଉଥିଲେ।
ହଁ ସ୍କୁଲ ଟାଇମ୍ ରେ ତ ଯାହାଲେ ଯୋଉ ମାନେ ଛୋଟ ଛୋଟ ଛୁଆ ମାନେ ନା ସାର୍ ମାନଙ୍କ ସହଁ କ କଥା ସାର୍ ଆଉ ମ୍ୟାାମ୍ ଙ୍କ କଥା ଖାଲି ଶୁଣୁଥିବେ ସବୁବେଳେ ଇଏ କରିବେ ଆଉ କଲେଜରେ ତ ମାନେ ଯେମିତି କିଏ କାହାକୁ ନ ମାନିଲେ ମାନେ ନ ମାନିଲା ଭଳିଆ କଥାବାର୍ତ୍ତା ରା କରୁଛନ୍ତି।
ଫୋନ ଫାନ୍ ସବୁ ନେଇଯାଉଛନ୍ତି କଲେଜରେ ଏମତି ଫଟ ଫଟ ଉଠେଇକି କଲେଜ ତ ଯାଉଛନ୍ତି ମାନେ ପାଠ ବି ମାନେ ପାଠ ତ ବେଶୀ ପାଢ଼ୁ ନାହାନ୍ତି ଖାଲି ଏନ୍ତୀ ସବୁ ଇଏ ମସ୍ତି ଫସ୍ତି କରିକି ସବୁ ଆସୁଛନ୍ତି।
ହଁ ତ ଆଗୁରୁ ଗଣେଶ ପୂଜା କେତେ ଭଲସେ ହୁଏ ଏବେ ସବୁ କମି ଯାଇଛି।
ହଁ ବା ଏଥର ସବୁ କମିଗଲାଣି ମାନେ ସବୁ ଫୋନ୍ ଫୋନ୍ ଯୋଗୁ ଖାଲି ଯାହା ଫଟ ଖାଲି ଦେଖିବ ସବୁ ମାନେ ଇଏରେ ଖାଲି ଷ୍ଟାଟର୍ସ କିଏ ଏମିତି ସବୁ ଦେଇକି ଖାଲି ଇଏ କରିବେ।
ସେଇଆ।
ଏଇପଟେ ସବୁ ଏମିତି ଆମ ଗାଁ ପାଖରେ ଯୋଉ ଗାଁ ଟା ସେଇଟାରେ ସେମାନେ ଭଲ ହୁଏ ଆଉ ଆମେ ସବୁବେଳେ ସବୁଥର ଯାଉ ଏମତୀ ଦେଖିବାକୁ ଭସାଣି ଦେଖି ଯାଉ ସେ ଯୋଉ କରନ୍ତି ଧାମ ହେରିକା ସବୁ। ସେଇରା ସବୁ ଦେଖିବାକୁ ଯାଉ।
ଓହୋ ସେପଟେ ତାର ଭଲ ହୁଏ ଯାହା ହଉଛି ମିନା ବଜାର ହେରିକା ସବୁ ପଡ଼େ ଆଉ।
ହଁ ମିନା ବଜାର ପଡ଼େ ସେଠି ଦୋଳି ଫୋଳି ଇଏ ସବୁ ପଡେ଼ ଆମେ ବି ସବୁ ମାନେ ସାଙ୍ଗମାନେ ସବୁ ଆସ ସନ୍ତି ସେଠିକି ଇଏ କରିକି ଆମେ ସବୁ ଯାଉ।
ଓ ହୋ କେତେଟା ଠାକୁର ମୁର୍ତି ତିଆରି ହୁଅନ୍ତି?
ଠାକୁର ମୂର୍ତ୍ତି ତ ଆମର ମାନେ ଏଇଠୁ ଅଛି ଗୋଟେ ପେ ଯୋଉ ପେଟ୍ରୋଲ ଟାଙ୍କି ଅଛି ଗୋଟେ ମାନେ ସେଇଠୁ ଧର ମାନେ କାଳୀ ବଜାର ଆଉ ପେଟ୍ରୋଲ ଟାଙ୍ଗି ଏଇ ଜାଗାରୁ ଆମର ସବୁ ଷ୍ଟାର୍ଟ ହୁଏ ମାନେ ଏଇଠୁ ପୁରା
ଠିକ୍ ଅଛି।
ମାନେ ହୁଏ ପୁରା ଲାଷ୍ଟ ମୁଣ୍ଡ ପର୍ଯ୍ୟନ୍ତ ଆଉ ପୁରା ବଡ ବଡ ମୂର୍ତ୍ତି ଏମତି କଣ୍ଷ୍ଟେଷ୍ଟେ କରି କରନ୍ତି ଆଉ।
ଛି ମୁଁ ରଖୁଛି ପରେ ଟିକି ଫୋନ କରିବି ଆଁ।
ହଁ ହଁ।